ହଁ ବଢିଆ ଭାଇ ତମେ?
ହଁ ଭାଇ ଆମେ ବି ତ ଭଲ ଅଛେ ଆଉ।
ଅ ହଁ। ଏ ତ ସକାଳୁ ଜଳିକିଆ ଖାଇ ଥିଲି ଏବେ ଜଷ୍ଟ ପଖାଳ ଟିକେ ଖିଆଯିବ। ଗରମ ତ ଯଉଭଳିଆ ହଉଚି ଆଉ ପଖାଳ ବେଷ୍ଟ ନା କଣ? ଅ ଆଉ
ତମ ଆଡେ କଣ ହଉଚ ରଜ ପାଇଁ
ରଜ ତ ଆମ ଆଡେ ଭାଇ ହଉଛି ସେଇଭଳିଆ ଆଉ ଦୋଳି ଫୋଳି ପକଉଛନ୍ତି ପକେଇବା ଷ୍ଟାର୍ଟ କରିଦେଲେଣି ଆଉ କାଠ ପାଠ ଆଣିକି ବାଉଁଶ ଫଉଁସ ଆଣିକି ଦୋଳି ଫୋଳି ସବୁ ପକେଇବା ପାଇଁ ସବୁ ଆରମ୍ଭ କଲେଣି ଆଉ ରଜ ତ ଭଲ ତମ ଗାଁରେ ତ ରଜ ଆମଠୁ ଭଲ ହୁଏ ଆଉ। ନାଇଁ କି? ତମ ଗାଁ ରେ ତ ଭଲ ଗେମ୍ ଫିମ କରନ୍ତି ଆଉ। ଆଉ ଭଲ ଆଁ
ମୁଁ କହିଲି ଭାଇ ଆଉ ତମର ତ ମୁଁ ମାନେ ଯୋଉ ଛାଡିକି ଆଉ କଣ କଣ ପର୍ବପର୍ବାଣି ତମ ଗାଁରେ ଫେମସ ମାନେ
ଆମ ଗାଁରେ ଆମ ଗାଁରେ ପ୍ରକୃତ ଆମର ଆମ ପାଖ ଗାଁ ରେ ହଉଛି ଦୁର୍ଗା ପୂଜା ଫେମସ। ଯୋଉଟା କି ଆମ ପାଞ୍ଚ ପାଞ୍ଚ ଛଅ ଖଣ୍ଡ ଗାଁ ଆଖପାାଖରେ କୋଉଠି ହୁଏନି ଦୁର୍ଗା ପୂଜା।
ହଁ।
ଦଶହରା ଟା ଆମର ଫେମସ ଏପଟେ ତାପରେ ହଉଛି ଆମ ଗାଁ ରେ ହଉଛି ଲକ୍ଷ୍ମୀ ପୂଜା ଟା ଟିକେ ଫେମସ ଆମ ଆମ ଏ ସାଇଡ ରେ ଟିକେ କରନ୍ତି ଲକ୍ଷ୍ମୀ ପୂଜା ଆଉ ତମର ବି ତ ଲକ୍ଷ୍ମୀ ପୂଜା କରନ୍ତି ନା କଣ?
ହଁ ହଁ ଆମର ବି ଲକ୍ଷ୍ମୀ ମୂଜା ବହୁତ ଭଲସେ
ହଁ ହଁ ହଁ।
ଆଉ ଭାଇ ତମ ଦଶମକୁ କେତେ କଣ ମାର୍କ ଥିଲା ତମର
ମୋର ତ ଭାଇ ଦଶମରେ ଥିଲା ଚାରିଶହ ପଚାଶ।
ଚାରିଶ ପଚାଶ
ହଁ ଆଉ ତମ ତମର କେତେ କଣ ଥିଲା?
ଆମର ତ ଏଇ ସେଇ ଚାରିଶହ ପଞ୍ଚାନବେ ଛୟାଲବେ ଉପରେ ଥିଲା ଆଉ।
ହଁ ଭଲ ରଖିଥିଲା ଆଉ।
ହୁଁ।
ହଁ।
ଆଉ ତମର ମାନେ ହବି କଣ?
ମୋର ତ ଭାଇ ମୋର ତ ଭାଇ ହବି କ୍ରିକେଟ ଆମେ ଯେତବଳେ ଦେଖିବା ଭ କ୍ରିକେଟ ଖେଳୁଥା
ଭାଇ ତ ମୁଁ କ୍ରିକେଟ ବିଷୟରେ ଜାଣିନି ମତେ ଟିକେ ଗୋଟେ ସର୍ଟ ନଲେଜ ଦେଇପାରିବ କୁହନି ଗୋଟେ ଛୋଟ ନଲେଜ
କ୍ରିକେଟ ଭାଇ କ୍ରିକେଟ ଭାଇ ଏମିତି ଗୋଟେ ଖେଳ ଯୋଉଟା କି ଯୋଉମାନେ ଖେଳୁ ବି ନାହାନ୍ତି ସେ ସେମାନଙ୍କୁ ବିି ଭଲ ଲାଗେ କ୍ରିକେଟ।
ହଁ।
ହଁ ତମେ ତ ଜାଣିଥିବ ଆମର କ୍ରିକେଟ ତ ଏବେ ବହୁତ ଫେମସ ରହୁଛି ଆମ ଯୋଉ ଆମ ଭାରତର ଗୋଟେ ଲିଗ୍ ଗୋଟେ ଏବେ ଚାଲିଛି। ଯୋଉଟା ପ୍ରିମିୟର ଲିଗ୍। ଯୋଉଟା ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ୍ ଆଇ ପିଏଲ୍ ଗୋଟେ ସେଥିରେ ତ ଆମର ବହୁ ଟିମ୍ ତମେ ତ ଦେ
ହଁ ହଁ ସବୁ ଜାଣିଛ ମତେ ଖେଳଛି ମାନେ ଟିକେ ମାନେ କୁହନ୍ତୁ। ମାନେ ନୋବଲବ ସବୁ ଏଗୁଡା ମାନେ
ଯୋଉ ଆମର କ୍ରିକେଟ କ୍ରିକେଟ ରେ ଯୋଉ ମୁ ଆମର ଇରାସନାଲ କ୍ରିକେଟ୍ ରହୁଛି। ଆମର ସେଥିରେ ହଉଛି ଆମର ମୁଖତଃ ଆମର ତିନିଟା ଫର୍ମାଟ ହହୁଛି ଦିଟା ଆମର ହଉଛି ହଟ ଟ ବଲ ରେ ହ୍ୱାଇଟ ଲେର ବଲ୍ରେ ହଉଛି ଯଉଟା ଆମ ୱା ଡ ଇଟରାସନା ଆଉ ଗୋଟେଉ ଟଣ୍ଇଣ୍ନାଲ ସେଇଟା ଆମର ହଉଛି ହ୍ଵାଇଟ୍ ବଲ ରେ ଖେଳ ହଉଛି ଆଉ ଆମର ଗୋଟେ ର ହଉଛି ଟେଷ୍ଟ ଯୋଉଟା କି ମୁଖ୍ୟତଃ କ୍ରିକେଟ ମାନେ ହିଁ ରେଡ ବଲ୍ କ୍ରିକେ ଏଟା ଟେଷ୍ଟ କ୍ରିକେଟ ଏବେ ତ ଆମର ଚାଲିଛି କରେଣ୍ଟଲି ଇଣ୍ଡିଆ ଆଉ ଆଫଗାନିସ୍ତାନର ଆଜି ଥାର୍ଡ ଡ ବଧେ ହଁ ଯଉ ହଁ ଏଟା ହଉଛି ଆମର ବେଶୀ ବେଶୀ କ୍ରିକେଟ କିନ୍ତୁ ଆମର ରେଡ ବଲ୍ କ୍ରିକେଟ ହଉଛି ମହାନ ଯୋଉଟା କି ଆମର ବହୁତ ଖେଳାଳି ମାନେ ବହୁତ ସେଇ ରେ ବହୁତ ଉପାର୍ଜନ ଆସ ହାସଲ କରିଛନ୍ତି ଯେମିତି ଆମର ସଚିନ ତେଣ୍ଡୁଲକର
ହଁ ହୋ ହ
କୁହଲି। ତାପରେ ଆସିବ ବିରାଟ କୋହଲି ଏମାନ ଆଉ ଆମର ହାଇଟ ବଲ୍ କ୍ରେଟରେ କଣ ହଉଛି ହଟ ବଲ ଆ ନମା ଫଟ ପିଚ ଆଉ ସ୍ଟ ପିଚ ରେ ଖେଳି ହବ ତାର ମାନେ ଏବେ ତ ମାନେ ବହୁତ ଇଫେକ୍ଭ ରହୁଛନ୍ତି। ଆଉ ଯେହେତୁ ଏଟା ଆମର ଆଇ ପିଏଲ ଏବେ ଖେଳ ହଉଥିଲା ତ ଆମର ସବୁ ଫ୍ଟ ଥିଲା।
ହଁ।
ଭଲ ମାନେ ବ୍ୟାଟିଂ ସବୁଆଡେ ତେଣୁକରି ସବୁ ପ୍ରଦର୍ଶନ ସମସ୍ତେ ଭଲ କରିଛନ୍ତି। ଆଉ ଏବେ ତ ଏଇ ଇଣ୍ଟରନ୍ୟାସନାଲରେ ଆମର ଖେଳ ଚାଲିଛି ଏବେଷ୍ଟ ଚାଲିଛି ତାପରେ ପରେ ଆମର ୱା ଡେ ହବ ଆଉ ଟପ୍ ସବୁଠୁ ଟଫେଷ୍ଟ କିନ୍ତୁ ଏଇ ଆମର ରେଡ ବଲ କ୍ରିକେକ୍ ଟା ଆଉ କ୍ରିକେଟ ରେ ଭାଇ ଆମର ଗୋଟେ ଟିମ୍ ରେ ହଉଛି ଆମର ଏଗାର ଜଣ ପ୍ଲେୟାର ରହିପାରିବେ। ଆଉ ତାକୁ ଚାରି ଜଣ ବ୍ୟାକ୍ ର ଆମର ରହିପାରିବେ ଚାରି ଜଣ ପ୍ଲେୟାର ଆ ମାନେ ପନ୍ଦର ଜଣଙ୍କର ଆମର ଟିମ୍ ଟିମ୍ ଟୋଟାଲି ଆମର ଆସେ କିନ୍ତୁ ପ୍ଲେୟାର ଖେଳି ପାରିବେ ଆମର ଏଗାର ଜଣ।
ଆଛା ଆଛା।
ତା ଭିତରେ ଛଅଟା ବ୍ୟାଟସମ୍ୟାନ ରୁହନ୍ତି ଆଉ ପାଞ୍ଚଟା ବୋଲର ରୁହନ୍ତି।
ଆଛା।
ହଁ ଆଉ ଛଅଟା ବ୍ୟାଟମାନସ୍ ୱିକେଟ ହେଲା ପରେ ତାପରେ ବୋଲରସ୍ ମାନ ଆସିିକି ବ୍ୟାଟିଂ କରନ୍ତି ଆଉ। ତାପରେ ଏମିତି ତାର ଗୋଟେ ଇନିଂ ସରିଲା ଆମର ଧର ଟି ଟ୍ୱଣ୍ଟି ଆଇ ରେ ଯେମିତି କୋଡି ଓଭର ଖେଳ କୋଡ଼ିଏ ଓଭର୍ ଖେଳ ସମାପ୍ତ ହବା ପର୍ଯ୍ୟନ୍ତ ଯଦି ସବୁ ବ୍ୟାଟସମ୍ୟାନ ଯଦି ୱିକେଟ ହେଇଗଲେ ଦଶଟି ବ୍ୟାଟସମ୍ୟାନ। ତାପରେ ସେ ଖେଳଟି ସରିଯାଏ ଗୋଟେ ଇନିଂସ ପ୍ରଥମ ଇନିଂସ ତାପରେ ଦ୍ୱିତୀୟ ଇନିଙ୍ଗସ ଆରମ୍ଭ ହୁଏ। ଦ୍ଵିତୀୟ ଇନିଂସ ରେ ଆମର ଅ ଯେତେ ରନ୍ ଆମର ପ୍ରଥମ ଇନିଂସ ରେ ସେ ଦଳିଥିବ ଟାର୍ଗେଟ ଅ ତାଙ୍କ ଟାର୍ଗେଟ ଦେଇଥିବ ତାକ କୁ ଚେସ୍ କରନ୍ତି ଆଉ। ତାକୁ ନେଷ୍ଟ ଇନିଙ୍ଗସ ଯୋଉ ମାନେ ଦଳ ଖେଳନ୍ତି ତାକୁ ଚେସ୍ କରନ୍ତି ଆଉ ଫାଷ୍ଟ ଇନିଙ୍ଗସ ଯୋଉମାନେ ଖେଳିଥିଲେ ସେମାନେ ବୋଲିଂ ରେ ଡିପେଣ୍ଡ କରନ୍ତି। ତାଙ୍କ ନିଜ ସ୍କୋର। ଏମିତି କ୍ରିକେଟ ରେ ଖେଳନ୍ତି ଆଉ କ୍ରିକେଟରେ ତ ଆଉ ବହୁତ ଟ୍ରଫି ଅଛି ଯେମିତି କିି ମୁଖ୍ୟ ଟ୍ରଫି ଆମର ୱାର୍ଲଡ କପ୍ ରହିଲା।
ହଁ ହୁଁ।
ଯୋଉଥିରେ କି ସବୁ ବିଶ୍ଵକପ୍ ଆମର ଧୋନି ଆଉ ଧୋନି ଆମର ସବୁ ବିଶ୍ଵକପ୍ ଆମର ଚାଷ କରିଦେଇଛନ୍ତି। ୱାଣ୍ଡେ ୱାଣ୍ଡେ ଇନ୍ ଇଣ୍ଟର ନ୍ୟାସନାଲ ୱାର୍ଲ୍ଡ କପ। ଆଉ ଆମର ଟି ଟ୍ବେଣ୍ଟି ଆଇ ୱାଲଡ କପ। ଦୁଇଟା ଯାଙ୍କ ସେ ହାସଲ କରିଛନ୍ତି। ହଁ ନିଜ କାପ୍ ଆଉ ଭାଇ ରେଡବଲ ର ଯଦି ଆମେ କହିବା ବୃ ବୃହତ କ୍ୟାପଟେନ ଆମର ସିଏ ହଉଛନ୍ତି ବିରାଟ କୋହଲି ଭାଇ। ତାଙ୍କର ଡୋମିନା ଯୋଗୁ ଆଜି ଆମର ଭାରତ ଏତିକିରେ ଅଛି।
ଆଚ୍ଛା।
ହଁ। ସାତ ବର୍ଷ ଆଠ ବର୍ ଦିଟା ଲସ୍।
ହଁ।
ଦିଟା ସେ ହାରିଥିଲେ ସାତ ବର୍ଷ ଖେଳିକି ଆଉ କ୍ୟାପଟେନ ତ ଅଛନ୍ତି ଏମତି ଖେଳୁଛନ୍ତି ଏ ଚାରିଟା ପାଞ୍ଚଟା ମ୍ୟାଚ ଖେଳ ଟେଷ୍ଟ ଖେଳୁଛନ୍ତି ଚାରିଟା ପାଞ୍ଚ ପାଞ୍ଚଟା ଭିତରୁ ଗୋଟେ ଦିଟା ଜିତୁଛନ୍ତି ତିନିଟା ହାରୁଛନ୍ତି ଏଇଭଳିଆ। ତାର ସାତ ବର୍ଷରେ ବିରାଟ କୋହଲିଙ୍କର। ଏ ଭାଇ ବୃହତ୍ ମହାନ ଆଉ ଭାଇ କଣ କହିବି ତମକୁ କୁହ।
କ୍ରିକେଟ ରେ ଏଇଠୁ ଆଉ।
ହଁ। ଆଉ ତମ ଆଡେ କଣ କେମିତି କ୍ରିକେଟ ଖେଳ ହଉଛି ଏବେ? ଏବେ ତ ସରି ଆସିବ ସି ସରି ଆସିଲାଣି।
ହଁ ଆମୋର ଆମ ଆଡେ ଖେଳ ହଉଥିଲା କ୍ରିକେଟ ବଟ ଆମ ଗାଁ ପଡିଆ ଟାରେ ଟିକେ ଦୂର ଯେହେତୁ ତ ଆମେ ଯାଉନା ଦେଖିବାକୁ। ଏ କ୍ରିକେଟ ଉପରେ ସେ ଟିକେ ଇଣ୍ଟରେଷ୍ଟ ଅଛି ବଟ୍ ନାହିଁ କ୍ରିକେଟରେ ଯେମିତି ଭଲିବଲ ଆଉ କ କବାଡି ଫବାଡି ଉପରେ ଅଛି ସେଇଭଳିଆ।
ହଁ ଭାଇ ଖେଳ ସବୁ ସବୁ ଖେଳ ଭାଇ ଭଲ ଅଛି କାହାକୁ କଣ ଭଲ ଲାଗେ ଆଉ। କିନ୍ତୁ ସବୁ ଖେଳ ହଁ ଭଲିବଲ ଭାଇ ତମେ ଖେଳ ତ
ହଁ ମୁଁ ଖେଳେ
ଏଠି ବି ଖେଳ କଲେଜ ରେ ବି ଖେଳୁଥିବ ଆଉ।
ହଁ କଲେଜ ରେ ଖେଳେ ଆଉ ଇଏ ଟୁର୍ଣାମେଣ୍ଟ ରେ ଖେଳେ
ହଁ।
ଆଉ ବଡ ମାନେ ଫାମର ଆମେ ଯୋଉ ଜାଗାରେ ରହୁଚୁ ରହି ପଢୁଚୁ। ସେ ଜାଗାରେ ଗୋଟେ ଫାୟାର ଷ୍ଟେସନ ଟେ ଅଛି। ତ ସେଠିକାର ଷ୍ଟାଫ ମାନଙ୍କ ସହିତ ଆମ ହଷ୍ଟେଲ ପିଲାଙ୍କର ମ୍ୟାଚ୍ ପଡେ। ସେଇ ଭଳିଆ ଆଉ। ଭଲିବଲ ବଢିଆ ଖେଳ ହବ ପୁରା ଫିଟନେସ୍ ବହୁତ ଶୀଘ୍ର ପଳେଇଆସିବେ ଖେଳିବେ ଯଦି କଣ୍ଟିନ୍ୟୁ କରିବେ ଯଦି ଦି ତିନି ମାସ ଖେଳିବେ ଦି ତିନି ମାସ ଭିତରେ ଫି
ହଁ ଭଲିବଲ ରେ ତ ବହୁତ ହାତ ତର ଇସ୍ତେମଲ କରାଯ ଯାଇନା ହାତ
ନା ଭାଇ ଦେଖ ହାତ ମେନ୍ଲି ହାତ ନୁହଁ। ହାତ ତ ମେନ୍ ହେଲା ହାତରେ ତ ତମେ ୟୁଜ କରିବ ହାତ ପୂର୍ବରୁ ତମ ଗୋଡ କାରଣ ତମେ ଯଦି ବଲ୍ ଟା ଆସୁଚ। ଡ୍ରପ୍ ନେଉଛି କି ତମେ ଆଗକୁ ଆସ ତମେ ଯଦି ଗୋଟାର ପୋଜିସନ ନ ନବା ବଲ୍ ଟାକୁ ଟଚ କରିପାରିବନି। ତେବେ ତୋ ବଲ ଟା ବାଜିବ ସିଆଡେ ପଳେଇବ। ହେଇଯିବ ଏଇଳିଆ ହବ ଯାହା ଫଳ ତମ ଟିକୁୁ ଗୋଟେ ମଣ୍ଟ ମାନେପୋନଣ୍ଟ କ ଗୋଟେ ପଏଣ୍ଟ ମିଯିବ ଯୋଉଟା ତା ଶୀଘ୍ର ମାନେ ଉୱନ୍ କରିବା ପାଇଁ ହେଇ ଜିତିବା ପାଇଁ ଶୀଘ୍ର ଗୋଟେ ପଦ ଆଗେଇ ହେଇଯାଇଛି।
ଓହୋ ତାହେଲେ ଭାଇ ଗୋଡର ଆମର ର ସ୍ଥିର ଟା ଦରକାର ଅଧିକ ଭଲ ପର୍ଯ୍ୟନ୍ତ ପହଞ୍ଚି
ମାନେ ଆମେ ଯୋଉଟା ରଖିପାରିବା ଯେମିତି ପୁରା ଷ୍ଟେଟ ଗୋଟେ ଜାଗାରେ ହଲଚଲ ହେଇପାରିବାନି। ଆଉ ହଠାତ ମାନେ ଆମର ପଛକୁ ବୁଲି ପାରୁିଥିବା ଦରକାର ହଠାତ୍ ପଛକୁ ବୁଲିକିନା ମାନେ ସେଇଭଳିଆ କରିବାର ଦରକାର। ବଡି ଯଦି ଆମର ଶରୀରରେ ଆମେ ଯଦି ସେତିକି ମଜବୁତ ନଥିବା ତ ଆମକୁ ସେଗୁଡାକ ମାନେ କଷ୍ଟ ହବ ଖେଳ ଖେଳିଲେ ଦି ତିନି ମାସ ଖେଳିଲେ ହେଇଯିବ। ସବୁ ହେଇଯିବ ଦି ତିନି ମାସ ଭିତରେ।
ଏଇ ମୁଁ ତ ଏତେ ଭଲିବଲ ଖେଳେନି ବାକି ପ୍ଲସ ଟୁ ବେଳେ ବେଳେ ବେଳେ ଖେଳୁଥିଲି ଆଉ ଏବେ ତ ଭାଇ ଟୋଟାଲି ଖେଳ ବେଳ ପ୍ଲ ଭଲିବଲ ଆମ କଲେଜରେ ଖେଳୁଚନ୍ତି କିନ୍ତୁ ତଥାପି ମୁଁ ଏତେ ଖେଳାଖୁଳି କରେନି ଆଉ ମାନେ ଭଲ ଲାଗେ ସ୍ପୋର୍ଟ ଭଲ ଲାଗେ ଖେଳିବା ପାଇଁ ବହୁତ ମାନେ କହିଲା ଭଳିଆ ତମକୁ ଆଉ ଯୋଗ ବ୍ୟାୟାମ କରିବନି ଭଲିବଲ ଖେଳିଲେ ଏତେ ତମକୁ ପରିଶ୍ରମ କରିବାକୁ ପଡିବ ନାଇଁ କି?
ତମେ ଭଲିବଲ ଖେଳିଲେ ତମକୁ କିଛି ଏକ୍ସରସାଇଜ ଜିମ୍ କିଛି ଟ ଦରକାର ନାହିଁ। ତମେ ଯଦି ଭଲିବଲ ଖେଳିଲ ତିନି ମାସ ଦି ତିନି ମାସ ଚାରି ମାସ ପାଖାପାଖି ଖେଳିଦବ ଆପେ ତମେ ପୁରା ଫିଟ୍ ହେଇଯିବ।
ଆଉ ହଉ ଭାଇ ତାହେଲେ
ଭଲିବଲ୍ ର ସବୁବେଳେ ବୁଲିକି ଖେଳିବାକୁ ପଡେ। ଏଇ ବ ପା ହେଲା ଆଉ।
ହଉ ହଉ ତାହେଲେ ଭାଇ ମୁଁ ଟିକେ ରହୁଚି। ରହୁଚି ଆଉ ପରେ କେତେ ସେତେବେଳେ କଥା ହବା ଆଉ।
ହଉ ଭାଇ ରଖ।